ଆଉ।
ହ୍ୟାଲୋ
ହଁ ହ୍ୟାଲୋ। ନମସ୍କାର କଁ କରୁଚ?
ଏଇଠି ଟିକେ ବସିଥିଲି ଆଉ।
ଆଚ୍ଛା ଏବେ ଶୁଭ ସନ୍ଧ୍ୟା କହିବା ନା ଶୁଭ ରାତ୍ରି କହିବା।
ଶୁଭ ରାତ୍ରି ତ ହେଇଗଲାଣି।
ହାଁ ତ ରାତ୍ରି କହିବା ତ? ଆଚ୍ଛା ଆଜି ତାହାଲେ ଡିନରରେ କଣ ଖାଇଲ?
ମୁଁ ଏ ଯାଏଁ ଖାଇନି ଖାଇବି।
ଏତେ ଲେଡ୍ ହେଲାଣି ଖାଇନ?
ଖାଇନି ମ୍ୟାମ୍ ଲେଟରେ ଆମ ମିଲ୍ ଆସି ଆସେ ଲେଟରେ ନା।
ଆଛା ମାନେ କଣ ଏତେ ଲେଟ ରେ ଆପଣଙ୍କୁ ମାନେ ତମକୁ ମିଲ୍ ମିଳେ?
ହଁ ଲେଟରେ ପ ମାନେ ସାଢ଼େ ଦଶଟା ପରେ ସାଢ଼େ ଦଶଟା ତ ନୁହଁ। ଦଶଟା ଚାଳିଶ ପାଖାପାଖି ଆସେ।
ସେମାନେ ତ ବହୁତ ଜଲଦି ଦେଇ ଦିଅନ୍ତି।
ହଁ ଜଲଦି ଦିଅନ୍ତି ସିଏ କିନ୍ତୁ ଆମକୁ ଯୋଉ ଦଉଚନ୍ତି ସିଏ ଆସନ୍ତି ମାନେ ଯୋଉ ଯୋଉ ଲୋକେସନ ରୁ ସେ ଆସୁଚନ୍ତି ମାନେ ତାଙ୍କର ଯୋଉ କ୍ୟାଟରିଂ ର ଯୋଉଠି ଇଏଟା ସେଠୁ ଯୋଉ ଆସୁଚନ୍ତି ସେ ସେଇ ପଟରୁ ଦେଇ ଦେଇ ଦେଇ ଦେଇ ଆସୁଚନ୍ତି ଆମର୍ ମୋର୍ ମାନେ ରୁମ୍ ଟା ଲାଷ୍ଟ। ତ ଆମକୁ ପୁରା ଲାଷ୍ଟରେ ଦେଇକି ଯାଆନ୍ତି ତ ସେଇ।
ତାହେଲେ ତ ସବୁଦିନ ଯଦି ଏତେ ଲେଟ ରେ ତମେ ଖାଉଚ ତାହେଲେ ତ ଦେହରେ ମାନେ ଦେହ ଖରାପ ହେବାଟା ପୁରା ସ୍ୱାଭାବିକ। ଆଚ୍ଛା ସକାଳେ ଲଞ୍ଚ୍ ଟା ତାହେଲେ କେତେବେଳେ ଆସୁଚି?
ଲଞ୍ଚ୍ ସାଢ଼୍ ଦିଟା ତିନିଟା।
ତ
ସାଢ଼େ ଦିଇଟାରେ ନୁହଁ ମାନେ ଲଞ୍ଚ ଟାଇମିଙ୍ଗ ହିସାବରେ ଲଞ୍ଚ ସିଏ କଁ କହିଥିଲେ କି ଆମକୁ ସା ସାଢେ ଦିଟାରେ ଦେବେ ସାଢେ ଦିଟା ଭିତରେ ଦେବେ ବୋଲି ଆଉ ଡିନର ଟା ସେମିତି ସାଢେ ଦଶଟା ଭି ତରେ କିନ୍ତୁ ସେ ସବୁ ସାଢେ ଦଶଟା ପରେ ଦିଅନ୍ତି। ବହୁତ ମାନେ ବହୁତ ରେୟାର୍ ଟାଇମ୍ ଦେଇଛନ୍ତି ନହେଲେ ଏ ମାନେ ଟିକେ ଦେଇ ଦେଇଥିବେ ବେଳେବେଳି ନହେଲେ ପୁରା ସବୁବେଳେ ଚାଳିଶ ପାଖାପାଖି ଯଦି ଲଞ୍ଚ ଦେଇଥିବେ ଦିଟା ଚାଳିଶ ପାଖାପାଖି ପରେ ପୁରା ପୁ ପୂର୍ବରୁ ତ କେବେ ବି ନୁହଁ। ପରେ ଆଉ ଡିନର୍ ବି ସେୟା ଦଶଟା ଚାଳିଶ ପରେ।
ଆଚ୍ଛା ଏମିତି ତ ପ୍ରାୟ ଜାଗାରେ ଥାଏ କି ନିଜେ ରୋଷେଇ କରିକି ବି ଖାଇପ୍ ପାରିବ ମାନେ ଗୋଟେ ଗୋଟେ ଜାଗାରେ ହଷ୍ଟେଲରେ ସେମତି ଅଛି, କି ଗୋଟେ କିଚେନ ରୁମ ଥାଏ ସେଠି ସମସ୍ତଙ୍କର ଗ୍ୟାସ ଥୋଇକି ରୋଷେଇ କରନ୍ତି ଆ ସେଇଠି କଣ ସେମତି କିଛି ନାହିଁ?
ନାଇଁ ମ୍ୟାମ୍ ଆମର ସେମିତି କିଛି ସ୍ପେସ୍ ନାହିଁ ଆମର ବାକି ଯୋଉ ଏମିତି ହଲଟେ ଅଛି ସ୍ପ ସେଇଠି ଆମ ଓନର୍ ଯିଏ କହିଥିଲେ କି ସେଇଠି କରିକି ଖାଇବା ପାଇଁ କିନ୍ତୁ ସେଇଠି ଏତେ ମାନେ କ୍ଲିନ୍ ନୁହଁ ତ ଡଷ୍ଟବିନ୍ ଫଷ୍ଟବିନ୍ ବି ରହୁଛି ଆଉ ଆମର ବାଥରୁମ୍ ଟା ବି କମନ ଅଛି ଆମ ରୁମର ଯୋଉଟା ତ ସେଥିପାଇଁ ଆଉ କରୁନା କେତ କେତେବେଳେ କେମିତି କରିଦଉ ଅଛି ଆମ ପାଖରେ ସବୁ କେତେବେଳେ କେମିତି କରିଦଉ ଆଉ। ସେମିତି ତ ରେଗୁଲାର କରିକି ଖାଇ ହୁଏନି ନର୍ମାଲ କିଛି ଛୋଟ ମୋଟ ହେଲେ ଖାଇବା ଖାଇ ହେଇଯାଏ ନନ୍ ବଡ଼ ରୋଷେଇ ହେଲେ ଟିକେ ପ୍ରୋବ୍ଲେମ୍ ହୁଏ।
ହଁ ହଁ କାହିଁକି ନା ସ୍ପେସ ଦରକାର ଟିକେ ଭଲ ପରିଷ୍କାର ଥିଲେ ଟିକେ ଭଲ ଲାଗିବ କରିକି କି ଖାଇବା ପାଇଁ, ଆଛା ସନ୍ଧ୍ୟାରେ ତମେ ଯଦି କିଛି ଖାଇ ନଥିବ ଏ
ଆଜ୍ଞା ଭୋକ ତ ଲାଗେ ସେଥିପାଇଁ ଗୋଟେ ହାବିଟ୍ ପଡ଼ିଯାଇଛି ସନ୍ଧ୍ୟାବେଳେ ଯାହା ବି ହେଲେ ଟିକେ ଖାଇବାକୁ ପଡ଼ୁଛି। ମତଲବ୍ ଛଅଟାରୁ ସାତଟା ଭିତରେ ଟିକେ କଣ ଖାଇଦେଲେ ଆଡ଼ଜେଷ୍ଟ ହେଇଯାଏ। ତ ସେଇଟା ଗୋଟେ ହାବିଟ୍ ପଡିଗଲାଣି ଏବେ ବି ମାନେ ଯଦି ସନ୍ଧ୍ୟାବେଳେ କିଛି ଟିକେ ଖାଇଦଉଛୁ ବାହାରୁ ଆଉ ମାନେ ଡିନରକୁ ବି ଭୋକ ବି କରୁନି ଆଉ ମାନେ ବହୁତ ଟାଇମ୍ ଲାଗୁଛି ସାଢ଼େ ଏଗାରଟା ବାର ଚାରଟାବେଳକୁ ଯାଇଁକି ଭୋକ କରିବ।
ଏ ବାପରେ ବହୁତ ଲେଟ ହେଇଯାଉଛି।
ଆଜ୍ଞା କଣ କରିବା ଆଡ଼ଜେଷ୍ଟ କରିବା କଥା ଆଉ।
ହଁ ସେଇଟା ବି ବହୁତ ମାନେ ବଡ ଜିନିଷ ତମେ କହିଲେ କି ଆଡଜଷ୍ଟ କରୁଛ ବୋଲି। ହଁ ସେଇଟା ସମସ୍ତେ ଶିଖିବା କଥା ଆଡଜଷ୍ଟ୍ କିନ୍ତୁ ମତେ ଲାଗୁଛି ଏଇଟାରେ କଲେ ଟିକେ ବେଶୀ ଦିନ ମାନେ ଦେହ ଖରାପ ରହିବ। ହଉ ଦେଖ ଯଦି ଅଲଗା କିଛି ସୁବିଧା ମିଳୁଛି ଆମ୍ ରୋଷେଇ କରିହବ କି କଣ ସେ ପାଖାପାଖି ଯଦି ଅଲଗା କିଛି ଅଛି କି ଅଲଗା କ୍ୟାଟରିଙ୍ଗ ଯଦି ଆପଣ ଚେ ମାନେ ତମେ ଯଦି ଚେଞ୍ଜ କରିପାରିବ
ଆଜ୍ଞା।
ଖାଇବା ଆଣିକି ଦେଇପାରିବ
ଚେଞ୍ଜ ମ୍ୟାମ ଟ୍ରାଏ କରିଛୁ ଆମେ କରିବା ପାଇଁ ସେ କିନ୍ତୁ ସବୁତକ ଅ ଏବେ କରିଦେଲେ ମତଲବ୍ ପିଲା ବି ବହୁତ ସାରା ପ୍ରୋବ୍ଲେମ୍ କ୍ରିଏଟ୍ କରୁଛନ୍ତି ମାନେ ଯୋଉମାନେ ମଗଉଛନ୍ତି ମିଲ୍ ତ ସେଥିପାଇଁ କିଏ ପେମେଣ୍ଟ କରୁନାହାନ୍ତି କିଏ ମଗେଇ ଦଉଛନ୍ତି କହୁଛନ୍ତି ନା ଆମେ ମଗେଇନୁ ତ ତାଙ୍କର ସେଇଟା ଗୋଟେ ମିସମ୍ୟାଚ ହେଇଯାଉଛି ନା ଯୋଉମାନେ ସେ ଯୋଉମାନେ ଇଏ କରୁଚନ୍ତି।
ଆଚ୍ଛା ତମେ ଯଦି ମି ମନେକର ଆଜି ଖାଇବ କି ଖାଇବନି ସେଇଟା କଣ ତମକୁ ଆଗରୁ କହିବାକୁ ପଡିବ ନା ସେମତି ତାଙ୍କୁ
ହଁ ନା ସେମିତି କିଛି ନାହିଁ ଆମର ଆଜି ଖାଇବାର ଅଛି ଆମେ କଲ୍ କରିକି କହିଦବୁ କି ଭାଇ କି ଆମର ଆମେ ଏଇଠୁ କହୁଛୁ ଏଇ ଲୋକେସନରୁ ଆମର ଏତିକିଟା ମିଲ୍ ଦରକାର। ଆଉ ତାଙ୍କର ବି ଲଞ୍ଚ ଲଞ୍ଚରେ ବି ଥାଏ ମତଲବ ଯେମିତି ଆମର ନନଭେଜ୍ ଡେରିରେ ରୁହେ ଭେରାଇଟି ଟାଇପସ୍ ଆଉ ଡିନର ରେ ବି ସେମତି ଥାଏ ଡ଼ିନର ରେ ସବୁଦିନ ଥାଏ ମାନେ ଚାରି ପାଞ୍ଚ ପ୍ରକାର ଆଇଟମ୍ ଥାଏ। ଲଞ୍ଚ୍ ରେ ସେମିତି ତ ସବୁବେଳେ ଭେଜ୍ ଏଇସ୍ ମାନେ ଥ୍ରୀ ଡେଜ୍ ଭେଜ୍ ଥ୍ରୀ ଡେଜ୍ ନନଭେଜ୍। ସେ ଥ୍ରୀ ଡେଜ୍ ନନଭେଜ୍ ରେ ଯଦି ଆମର ନନଭେଜ୍ ଖାଇବାର ଥିବ। ତାର ଯେତିକି ଯେ ତାଙ୍କର ଯେତିକି ପାଖରେ ଥିବ ତାଙ୍କ ପାଖରେ ଯାହା ଯାହା ସେ ସେଗୁଡା କୁହନ୍ତି। ତମେ ଯଦି ଖାଇବାର ଥିବ ଆମେ ସେଟା କହୁ।
ଆଚ୍ଛା ତଥାପି ଗୋଟେ ମାନେ ୱାନୁ କି ନେଲେ ସବୁ କଣ କଣ ଆଇଟମ୍ ସବୁ ରୁହେ ମାନେ କଣ କଣ ଆଇଟମ୍ ସବୁ
ଆଇଟମ୍ ରୁହେ ମ୍ୟାମ୍ ଲଞ୍ଚ୍ ରେ, ଲଞ୍ଚ୍ ରେ ନର୍ମାଲି ଭେଜ୍। ରୁ ଭାତ ଡାଲି ତାଙ୍କର କମ୍ପଲସର ଥାଏ ଡାଲମା ବି ଦିଅନ୍ତି କେଜ୍ ମେଲି ଦିଅନ୍ତି ମୋଲବ୍ ଯେମତି କିଛି ପୂଜା ପର୍ବ ହେଲେ ସେଇ ଟାଇମ୍ ରେ ଦିଅନ୍ତି। ହଁ ଅରୁଆ ଫରୁଆ ବି ଦିଅନ୍ତି। ଆଉ ନର୍ମାଲ୍ ଡେଜ୍ ରେ ଭାତ ଡାଲି ତାଙ୍କର କମ୍ପଲସରି ଥାଏ। ଆଉ ସାଲାଡ଼ଟା ଥାଏ। ନହେଲେ ସାଲାଡ ଯଦି ନଥିବ ଭଜା ଥାଏ। ନହେଲେ ଖଟା ଥାଏ। ଆଉ ଗୋଟେ କିଛି ତରକାରୀ ଗୋଟେ କିଛି ଦେଇଥାନ୍ତି। କି ଛି ବି ତରକାରୀ ଗୋଟେ। ଆଉ ଡିନର ରେ ମ୍ୟାମ୍ ଅ ଡିନରେ ଥାଏ ଭେରାଇଟି ଛୋଲେ ଥାଏ ଆଉ ଉଁ ଉଁ ଚିଲି ପନିର ଥାଏ। ଚିଲି ପନିର କହୁଚି ଚିଲି କୋବି ଥାଏ। ଆଉ ବେଳେ ବେଳେ ସେ ପରଟା ସିମେଇ ଦେଇ ଦିଅନ୍ତି ଆଉ ଭଜା ଏମତି ଥାଏ ସେମତି ଥାଏ। ଆଉ ନନଭେଜ୍ ରେ ନର୍ମାଲ୍ ଚିକେନ, ମାଛ ଏଇ ଆଉ। ଅଣ୍ଡା ଏଇସବୁ ଆଉ ଭାତ ଡାଲି ଖଟାଟା କମ୍ପଲସରି ଥାଏ। ଆଉ ବାକି ଗୋଟେ ସାଇଡ଼ ଆଇଟମ୍ କିଛି ଥାଏ ଯଦି ନନଭେଜ୍ ଥିବା ନନଭେଜ୍ ରୁ ଗୋଟେ କିଛି ଦେଇଥିବେ। ଆଉ ଯଦି ଭେଜ୍ ଥିବ ଭେଜ୍ ରୁ ଗୋଟେ କିଛି ଆଉ।
ନନଭେଜ୍ ରେ କଣ ତିନିଟା ଯାକ ହୁଏ ମାନେ ଏମତି ମାଛ ହେଲା ଅଣ୍ଡା ହେଲା।
ହଁ ଯୋଉଟା ଆମର ମଗେଇବାର ଥିବ ହଁ। ଯୋଉଟା ମଗେଇବାର ଥିବ ମୁଁ ସେଇଟା କରୁଛି। ହଁ ଯଦି ନନଭେଜ୍ ସେ ନ ଖାଇବେ କହିପାରିବେ ଆମ ଭେଜ ନାଇଁ ନନଭେଜ୍ ଦର୍ ଆମେ ଭେଜ୍ ଦେଇ ଦଉ। ‌ଭେଜ୍ ଦଉ ଯାହା ତାଙ୍କର ଥିବ ତାଙ୍କ ମେନ୍ୟୁ ହିସାବରେ ଯାହା ରଖିଥାନ୍ତି। ସେଦିନର ଆଇଟମ୍ ଯାହା ଥିବ ସେଦିନ ସେ ସେଇ ଦେଇ ଦିଅନ୍ତି ସେଇଟା।
ଆଚ୍ଛା। ମନେକର ଜଣେ ଚାହିଁଲା ଷ୍ଟାର୍ଟିଂ ରୁ ଆସିକି ବାହାରୁ ମାନେ ରହିଆ ପାଇଁ ସେଇଠି ତ କେତେ କଣ ତାକୁ ପ୍ରାଇସ୍ ପଡିଯିବ?
ପ୍ରାଇସ୍ ମ୍ୟାମ୍ ଆମର ତ ସେଇଠି ଯୋଉ ଆମେ ଯୋଉ ଖାଉଚୁ ଯୋଉ କ୍ୟାଟରିଙ୍ଗ ରୁ ସେଇଟା ମ୍ୟାମ୍ ପର୍ ମିଲ୍ ରହୁଚି ଚାଳିଶ ଟଙ୍କା ମତଲବ ଲଞ୍ଚ୍ ଡିନର୍ ମିଶିଲେ ଏଇଟି ରୁପିଜ୍। ହଁ କିନ୍ତୁ ଆପଣ ଯେତିକି ଯେତିକି ଟା ମିଲ୍ ଖାଇବେ ସେତିକି ପଇସା ଦେବେ। ହଁ ନନଭେଜ୍? ଇଏ ସବୁ।
ସବୁ ମିଶିକି ମାନେ ନନଭେଜ ବି ଚାଳିଶ ଟଙ୍କାରେ ହେଇଯାଉଚି? ଆଛା।
କିନ୍ତୁ ଯେତିକି ବି ଦିଅନ୍ତି ଠିକ୍ ଠାକ୍ ଦିଅନ୍ତି। ସେମିତି ତ ଛାଡିବ ଟିକେ ନାଇଁ ନାଇଁ କ୍ୱାଣ୍ଟିଟି ଠିକ ଠାକ୍ ଥାଏ। ନନଭେଜ୍? ଏଥିରେ ଚିକେନ ଧର ନର୍ମାଲ ହୋଟେଲସ୍ ରେ ବି ଖାଇଲେ ଆପଣ ଚିକେନ୍ ଚାରି ପିସ୍ ଦିଅନ୍ତି। ନନଭେଜ୍ ରେ ଯଦି ଖାଇବେ ଗୋଟେ ମିଲ୍ ଆପଣଙ୍କର ଆଉ ସାଇଡ଼୍ ଆଇଟମ୍ କିଛି ଦେଇଥାନ୍ତି ତ ଆଙ୍କର ବି ସେମିତି। ଆଉ ମାଛ ହେଲେ ମାଛ ବି ଦିଅନ୍ତି। ବଡ ବଡ ପିସ୍ ଦିଅନ୍ତି ଗୋଟେ ପିସ୍ ଦିଅନ୍ତି ନହେଲେ କେବେ କେବେ ଏମିତି ଦେଇ ଦିଅନ୍ତି ବି ଦି ଦି ପିସ୍ ଦିଅନ୍ତି। ଅଣ୍ଡା ହେଲେ ଦିଟା ଦିଅନ୍ତି କିନ୍ତୁ ଅଣ୍ଡା ଯେବେ ଥାଏ। ଆଉ କିଛି ଏକ୍ସଟ୍ରା ଦିଇ ତିନିଟା ଥାଏ ତା ସାଙ୍ଗେରେ। ସାଲାଡ ଥାଏ ନହେଲେ ଭଜା ଥାଏ ହଁ ହଁ ଆଳୁ ଭର୍ତା ଥାଏ ଏମତି। ଥାଏ ସବୁ।
ଆଚ୍ଛା ଆଉ ଏମିତି ଟେଷ୍ଟ ଉପରେ କିଛି
ଟେଷ୍ଟ ମ୍ୟାମ୍
ମତେ ଫାଷ୍ଟ କୁହ ସେଥେରେ ଡାଲି କେମିତି ଲାଗେ?
ଡାଲି ଡାଲି ତ ମାନେ ମୋର ତ ବହୁତ ପସନ୍ଦ। କିନ୍ତୁ ଆମେ ଫାଷ୍ଟ ଫାଷ୍ଟ ହ ଡାଲି ଆମେ ଫାଷ୍ଟ ଫାଷ୍ଟ ଆସିଥିଲୁ ଏତେ ଲାଗୁନଥିଲା। ଯାହାହେଲେ ଆମେ ଘରୁ ଆସିଛୁ ତ ବାହାରେ ଖାଇବା ତ ଡିଫରେନ୍ସ ଟିକେ ରହିବ ତ ଆମକୁ ସେଇଟା ହାବିଟ ପଡିଗଲା। କିନ୍ତୁ ସିଏ ତାପରେ ଯେତେବେଳେ ଆମେ ଟିକେ ପୁରୁଣା ହେଇଗଲୁ ମାନେ ଯେତେବେଳେ ସିକ୍ସ ମନ୍ଥ ଏଭବ ହେଇଗଲା ସିଏ ତାପରେ ଡାଲିର ବାହାରିଲା ଓରିଜିନାଲ୍ ରୁପ
ହଁ ହ-ହ ଆଛା ଯେମିତି ପ୍ରାୟ ଜାଗାରେ ଗୋଟେ ଗୋଟେ ସବୁ କମ୍ପିନ ଆସି ଏମିତି ପୋକ ପଢିଛି ୟେ ସେ ମୁଁ ପ୍ରାୟ ଦେଖେ ଏମତି ସବୁ ପିଲାମାନେ ସବୁ ଇଏ କରିଥାନ୍ତି ସେମିତି କିଛି ମାନେ ସେମିତି ହେଇଛି ଅଲରେଡି ତାହେଲେ ତାହେଲେ ସେଟା ସତ କଥା ମତେ ଲାଗେ କି ସେଟା ଗୋଟେ ଭିଡିଓ କରିବା ପାଇଁ ପିଲା ସେମିତି ଥାଆନ୍ତି ନା ସେମତି ତ ସେମିତି କରନ୍ତି ମାନେ ତାହେଲେ ଏଟା ସତ କି ସେମତି ବାହାରିବ
ଆମର ଯେତେବେଳେ ପୁରା ୱାନ୍ ଇୟର କମ୍ପ୍ଲିଟ୍ ହେଇଗଲା। ମାନେ ସେ କେ ଟ୍ଵେଣ୍ଟି ଟ୍ୱେଣ୍ଟି ଫାଇଭ୍ କଥା ମୁଁ ମ୍ୟାମ୍ କହୁଛି। ସେଇ ଇୟର ରେ ସେତିକବେଳେ ଆମେ ଦେଖିଥିଲୁ ଆମେ ବି କେବେ ଦେଖିନୁ ଆମକୁ ଯଦି ବି ଆସିଥିବ ସେମିତି ଆମେ ଦେଖିନୁ ତାହେଲେ ଆମେ ଯେତେବେଳେ ଡିନରରେ ମ୍ୟାମ୍ ଯେତେବେଳେ ଖାଉ ସାଙ୍ଗ ହେଇ ସମସ୍ତେ ବସିକି ଖାଉ କାରଣ ଲଞ୍ଚ ଟାଇମ୍ କଲେଜ୍ ଥାଏ। ଆମେ ସେଇଠୁ କାହାର ଟାଇମିଙ୍ଗ ସମସ୍ତଙ୍କର ଏପର୍ଟ ସେପର୍ଟ ତ ମିଶିକି ଖାଇହୁଏନା ଡିନର୍ ଆମେ ମିସିକି ସମସ୍ତେ ଖାଉ ତ ସେଇଥିରେ ଥରେ ବାହାରିଥିଲା ଚିଲି କୋବିରୁୁ ତ ଆମେ ସେଇଟା ଫପାଡିଥିଲୁ କମ୍ପ୍ଲେନ ବି କରିଥିଲୁ ସେ କହିଥିଲେ ହଁ ସରି ମ୍ୟାଡାମ ଭୁଲ ହେଇଯାଇଛି କଣ ଗୋଟେ ମିଷ୍ଟେକ୍ ହେଇଯାଇଛି। ଆଉ ଆପଣ ଏଇ ମିଲର ପଇସା ଟା ଦେବେନି।
ତାହେଲେ ସେଦିନ ତ ତମେମାନେ କିଛି ଖାଇ ନଥିବ ନାଁ ବାହାରେ ଆ ଇଏ କରିକି
ରୋଲ କରିକି ଖାଇଥିଲୁ।
ଆଛା ହେଲେ ବି ଯେହେତୁ ତମେ ଗୋଟେ ବାହାରିଛି ଅର୍ଡର କରିଥିଲେ ବି ଗୋଟେ ମନ ଲାଗୁଥିବ କି ମାନେ ଗୋଟେ ହେଇ ଥାଏ କାହାର ଏଥିରେ ବି ବାହାରିବ କି କଣ ଏଇଟା ବି ବାହାର ଖାଇବା
ସେଇଟା ଥାଏ ହେଇଛି ଆମ ସାଙ୍ଗରେ ବହୁତ ଟାଇମ ଖାଇ ଖାଇବା ବି ତାପରେ ଧୀରେ ଧୀରେ ବହୁତ ମାନେ ଖରାପ ଟେଷ୍ଟ ଲାଗିଲା। ମୋର ଏତେ ଅଭ୍ୟାସ ହେଲାଣି ରେଗୁଲାର ବି ତ ମଗେଇକି ବି ଖାଇ ହବନି ନା ଡେଲିଭରି ଚାର୍ଜେସ୍ ଏତେ ପଡ଼ିଯାଉଛି।
ଥିଲ ସେଇ ଟାଇମରେ ସବୁ କେମିତି ଖାଇବା ଥିଲା। ଆଉ ଏବେ କେମିତି ଅଛି ବହୁ ଡିଫରେନ୍ସ ତାମାନେ ଯଉ କୁହନ୍ତି ନୂଆ ନୂଆ ଟିକେ ଭଲ ଜିନିଷ ଦେଖାନ୍ତି ତାପରେ ପୁରୁନା ହେଲେ ସରିଲା।
ହଁ ନୁଆ ନୁଆ ମାନେ ଦେଖନ୍ତୁ ଆମେ ଯେତେବେଳେ ଘରୁ ଆସିଥିଲୁ ତ ଘର ଖାଇବାର ହାବିଟ୍ ଆମ ପାଖରେ ଥିଲା ଯାହାବି ହେଲେ ଡିଫରେନ୍ସ ରହିବ ତ ଆମେ ଜାଣିଛୁ ତ ହଁ ରିଫରେନ୍ସ ଥି ରହିବ ତ ଆଜଷ୍ଟଲେବୁଲ ହେଇଯାଇଥିଲା କିନ୍ତୁ ତାପରେ ଯେତେବେଳେ କଣ୍ଟିନିଉଚଲି ଆମେ ସେଆକୁ ଖାଉଛୁ ତ ସେତେବେଳେ ପୁରା ଖରାପ ହବ ଆମେ ତ ସେଇୟକୁ ହିଁ ଖାଇଲୁ ସେମିତି କଉଠି କେତେବେଳେ କେମିତି ବାହାରେ ଖାଉଛୁ ଆଉ ସେମିତି ଫାଷ୍ଟ ଫୁଡ଼ ଖାଇଲେ ଫାଷ୍ଟୁଫୁଡ ହିଁ ଖାଉ ସେମିତି ତ ହୋଟଲ ଫୋଟଲ ଟାଇମ୍ ହୁଏନ ଯିବା ପାଇଁ କେତେବେଳେ କେମତି ସନଣ୍ଡେ ସଫଣ୍ଡେ ହେଲେ ଯିବୁ ନହଲେ ନାହିଁ।
ଆଛା ତାହେଲେ ଜଣେ ଜଣଙ୍କର ଚାରି ପାଞ୍ଚ ହ ହଜାର ହେଲେ ତେ ମତେ ମାନେ ରହିକି ତାର ଖାଇବା ରହିବା ହେଇଯାଏ।
ଆରାମ ସେ ଆରାମ ସେ ମ ପାଞ୍ଚ ହଜାର ତ ଆରାମ ସେ ହେଇଯିବ। ସେଇଟା ଆପଣଙ୍କ ଉପରେ ଡିପ ଡିଫେଣ୍ଡ କରେ ଆପଣ କେତେ କଣ ଖର୍ଚ୍ଚ କରୁଛନ୍ତି ଆଉ ମାନେ କେମିତି ରହିବେ ମେନ ମେଣ୍ଟେନ୍ ଟା ଆପଣଙ୍କର ଯେତିକି ଥିବ ସେଇ ହିସାବରେ ଆପ
ନାଇଁ ମେଣ୍ଟେନ କୁ ଯଦି ମୁଁ ଛାଡିଦେବି ଖାଲି ରହିବା ଖାଇବା ମୋର କେତେ ଟଙ୍କା ସେ ପାଞ୍ଚ ହଜାର ଭିତରେ ହେଇଯିବ ନା?
ପାଞ୍ଚ ହଜାର ଭିତରେ ହେଇଯିବ ଦେଖନ୍ତୁ ଦି ହଜାର ନେବେ ଆପ ଆପଣଙ୍କର ରୁମ୍ ରେଣ୍ଟଟା ମତଲବ ବେଡ଼ ଚାର୍ଜଟା ଖାଲି ଅଛି ନୋ ଇଲେକ୍ଟ୍ରିକ୍ ବିଲ୍ ନୋ ପାଣି ବିଲ୍। କିଛି ନାହିଁ ଆଉ ସେମିତି କିଛି ରେଷ୍ଟ୍ରିକସନ୍ ବି ଏତେ ନାହିଁ।
ଆଛା ମାନେ ଟାଇମିଂ ତ ଥିବ ନା କି ଏତେଟା ପରେ ଗୋଟେ ଗୋଟେ ଜାଗାରେ ଥାଏ ନା ସେମତି କି ଟାଇମିଂ ଗୋଟେ ଥାଏ। ଏତିକି ପରେ ତମେ ଆସିପାରିବନି କି ଯାଇପାରିବନି ବାହାରକୁ।